ହଁ ଭାଇ କଣ କରୁଚ?
ଆ ଏ ଏବେ ତ ଏଇ ଗାଁ ରେ ଅଛି ଆଉ ତମେ କଣ କରୁଚ?
ଏଇ ମୁଁ ତ ଗାଁ ରେ ଅଛି ଆଉ ଦେଖୁଛ ତ ଭାଇ ଗରମ କେମିତି ହଉଛି ପୁରା ଆଉ।
ହଁ ପରା ଏବେ ତ ବହୁତ ଗରମ ହଉଛି ନା ଆଉ କେ କଣ କେତେ ପାଠ ପଢ଼ା ଗଲା କଣ କେମିତି ଚାଲିଲା ଟିକିଏ କୁହ।
ଏଇ ତ ଭାଇ ସଇଲା ଏବେ ବିଟେକ୍ କରୁଥିଲି ଏଇତ ଦିଟା ସେମିଷ୍ଟର। ସଇଲା ନା ଚାରିଟା ସେମିଷ୍ଟର ସଇଲେ ଆମର ଦି ବର୍ଷ କମ୍ପ୍ଲିଟ ହେଇଗଲା। ଆଉ ଦି ବର୍ଷ ଅଛି ଆଉ। ହଁ ଆଉ ତମର ଏବେ ତମେ ଏବେ କଣ କରୁଚ?
ମୋର ଏବେ କଣ କି ଭାଇ ମୋର ବି ପ୍ଲସ ଟୁ ସାଇନ୍ସ ଆମେ ତ ପଢିଥିଲେ ହେତେବେଳେ ସାଙ୍ଗ ହେଇକି। ତାପରେ ମୋର କଣ ଦିଟା ଡ୍ରପ୍ ନେଇଗଲି। ଥରେ ମ ଏବେ ତ ଏଇ ବର୍ଷଟା ଆମର ହାତ ଭାଙ୍ଗିଲା ସେ ଗୋଟେ ଗଲା ଗୋଟେ ଇଏ ତା ପୂର୍ବ ବର୍ଷ ମୁଁ ପଢିଥିଲି ଭଲ ରିଆଁକେ ଆସିଲାନି ମୁଁ ଆଡ଼ମିସନ କଲିନି। କିନ୍ତୁ ଏ ବର୍ଷର ଆଉ ଆଡ଼
ଭାଇ ତମ ହାତ, ତ ତମ ହା ଭିତରେ
ହଁ।
ତମ ହାତ କେମିତି କଣ ଭାଙ୍ଗିଲା ମ?
ଭାଇ ହାତ ଭାଙ୍ଗିବାର କଣ କି, ମୁଁ ସବୁଦିନ ସକାଳୁ ଉଠିକି ବ୍ୟାୟାମ କରେ। ଆଛା, ଭାଙ୍ଗିଲା କେମିତି କି, ମୁଁ ସବୁଦିନ ସକାଳୁ ଉଠିକି ବ୍ୟାୟାମ କରେ। ଆଉ ମୁଁ କଣ କରିଛି ନା, ସେଦିନ ଉଠିକି ସକାଳୁ ଗଛର ଓହୋଳେଇ ପଡିଚି, ଗୋଟେ ଓହୋଳ ଥିଲା
ଆଉ ସେଇ ଓହଳଟା ଯେତେବେଳେ ଛିଡି ଯାଇଚି ତଳେ ପଡିଗଲି ଜୋରରେ ହାତଟା ବାଜିଗଲା, ଭାଙ୍ଗି ଯାଇଚି। ତାପରେ ସାଙ୍ଗେ ସାଙ୍ଗେ ମେଡିକାଲ ଯାଇକି ସ
ସେଇ ଯୋଉ ଡାଳଟାରେ ଯୋଉ ଇଏଟା ଓହଳି ଥିଲା
ଥିଲା।
ହଁ ହଁ ହଁ, ତମ ଗାଁ ପାଖରୁ ଗୋଟେ ବଡ ବର ଗଛ ଥି
ଯ, ହଁ ସେ ସେଇଠି ସେଇଠି, ହଁ ସେଇଠି ତ ଆମେ ସବୁବେଳେ ବସନ୍ତି ନା, ଆଗରୁ ସାଙ୍ଗ ହେଇକି। ପ୍ଲସ୍ ଟୁ ଟାଇମ ରେ, ଦଶମ ଟାଇମରେ।
ହଁ, ସେଇଠି ଭାଇ ତମେ କେମତି ଓଳେଇ ପଡ଼ି ଚ, ହୁସିଆ ଯୋଉ ଡାଳ ଟା ବୋଧେ ଉଇକ୍ ଥିଲା ଆଉ, କିଏ
ହଁ ଉଇକି ଥିଲା ଭାଙ୍ଗି ଯାଇଛି, ଡାଳ ଛିଡିଗଲା ତାପରେ ହାତ ଭାଙ୍ଗି
ଓହୋ, ତଳେ ବାଜି ଯାଇଚି, ହାତ ଭାଙ୍ଗିଗଲା ଆଉ, କେମିତି କଣ ମୋ କହୁନି ପାଖରୁ ଭାଙ୍ଗିଲା ନା କଣ ଏଇ ଯୋଉ ବାହୁ ଟା ଭାଙ୍ଗିଲା
ନା ଆମ ଯୋଉ, କୁହୁଣୀ ଆଉ କାନ୍ଧ ମଝିରେ ଯୋଉ ହାଡ଼ଟା ଯାଇଚି, ଯୋଉଟା କି ଆମେ ହ ହ୍ୟୁମରସ୍ କହୁଛନ୍ତି, ସେଇ ହାଡ଼ଟା ଭାଙ୍ଗି ଯାଇଚି।
ଓହୋ ଭାଇ ତମେ ସେଇଟା ଟିକେ ସାବଧାନର ସହିତ ଟିକେ ବ୍ୟାୟାମ, ଯୋଗ ଫୋଗ କରିବ ନା ଆଉ, ତମେ
ହଁ, ମୁଁ ଏବେ ସାବଧାନରେ କରୁଚି? ହଁ ଭାଇ ଆଉ କଣ କହିବା, ଯାହା ହବାର ଥିଲା ହେଇଗଲା ଆଉ, ସେତେବେଳେ ଗୋଟେ କହିହବନି ନା କେତେ ବେଳେ ହବ?
ହଁ, ଆଉ ଭାଇ ଗରମ ତ ଦେଖୁଛ କଉ ଭଳିଆ ହଉଛି, ଆମ ଆଡେ ତ
ହଁ ମୁଁ ତ ସେଇଥିପାଇଁ ଫୋନ୍ ଥିଲି, ମୁଁ ଫୋନ୍ କରିଥିଲି କଣ କି, ନା ଗରମ କେମିତି କଣ ହଉଛି କିଛି କୁହ ତମ ବିଷୟରେ?
ଅ ଆମର ତ ଇଆଡେ ଭାଇ ବହୁତ ଗରମ ହଉଚି, ଯେତେ ଯେମିତି ଯେମିତି ଶୀତ ହୁଏ, ସେମିତି ଗରମ, ଯେମିତି ବର୍ଷା ସବୁ ଇଆଡ଼େ ପୁରା ଅଧିକା ଅଧିକା।
ହୁଁ ଆମର ଭାଇ, ତମେ ତ ଏବେ ବୋଧେ କଲେଜରେ ଥିବ ମତେ ଯାହା ଲାଗୁଚି, ଗାଁ ରେ ତ ନାହଁ?
ନା, ନା କଲେଜ ତ ଏବେ ସରିଗଲା ଏ ଗାଁକୁ ଆସିଛି ଆଉ ଯିବି ତମ ଗାଁ ଆଡେ ଆଉ, ହଁ ଏଇ କାଲି ହିଁ ଆସିଲି ମୁଁ
ଆ କଲେଜ ଆଡେ କଣ କେମିତି, ବର୍ଷା ଗରମ ହୁଏ କିଛି, ହାଲୋ
ହଁ
ମୁଁ କହିଲି କଲେଜ ଆଡ଼େ କଣ କେମିତି ବର୍ଷା, ଗରମ, କଣ କେମିତି ହୁଏ ଟିକେ କୁହ ସେ ବିଷୟରେ?
କଲେଜ, କଲେଜ ଆଡ଼େ ଭାଇ ସବୁ ଅଧିକା, ଭାଇ ଆମର ସିଆଡେ ଆମର ପାହାଡିଆ ଅଞ୍ଚଳ ଭାଇ ପାହାଡିଆ ଅଞ୍ଚଳ ଯେହେତୁ ପାହାଡିଆ ଅଞ୍ଚଳ ଯେହେତୁ ସେଠି ଗରମ ଯୋଉ ଭଳିଆ ଖରା ଯୋଉ ଭଳି ଖରା ସେଇଭଳିଆ। ଶୀତ ସେଇଭଳିଆ ସବୁ ଶୀତରେ ତ ଭାଇ ଆମେ ଦିଟା ତିନିଟା ପୁରା କମ୍ବଳ ପୁରା ଘୋଡେଇ ହେଇକି ଶୋଉ ଏତେ ଏତେ ଶୀତ ହୁଏ ଯେ, ପୁରା ଉଁ ପାଞ୍ଚ ଡିଗ୍ରୀ ପର୍ଯ୍ୟନ୍ତ ପଳାଏ ଶୀ ଆଉ ରାତିରେ ତ ଭାଇ ଗୋ ହଁ ବୋହୁତ୍ ଥଣ୍ଡା ଲାଗେ ଭାଇ ରାତି ଗୋଟେ ପାଖାପାଖିରେ ଆମର ହେଇଯାଏ ଦଶ ଡିଗ୍ରୀ ସସ ଯୋଉ ତେର ଡିଗ୍ରୀ ଏଇଭଳିଆ ହେଇଯାଏ। ଆଉ ସକାଳ ଭୋର ପାଇଲା ବେଳ ତ ପାଞ୍ଚ ଡିଗ୍ରୀ ପର୍ଯ୍ୟନ୍ତ ପଳାଏ।
ଏ ଭାଇ ଏତେ ଘଣ୍ଟା ଲାଗେ ସେପଟରେ?
ବୋହୁତ୍ ଥଣ୍ଡା ଲାଗେ ଭାଇ। ପାହାଡିଆ ଅଞ୍ଚଳ ବହୁତ୍ ଥଣ୍ଡା। ଆଉ ଏବେ ଗରମ ବି ସେଇଭଳିଆ। ହଁ ହଁ। ହଁ ପାଖାପାଖି ଆଉ।
ହଁ କୁହ। ତମେ ତ ଜାଣିଛ ଆମ ଗାଁ ପାଖରେ କେମିତି କଣ ଥଣ୍ଡା ହୁଏ। ଖାଇବା କଣ, ଏଇ ସକାଳୁ ଆମର ଯାହା ଜଳି ଖିଆ ରୁଟି କ୍ଷୀର, ଆଉ ତାପରେ ଗାଧୁଆ ବେଳ ଖାଇବାଟା ଖିଆଯିବ ଭାତ, ଡାଲି ଯାହା ହେଇଥିବ ଶାଗଭଜା
ଅ ହଁ।
ଆଉ ତମେ କଣ ଖାଇଚ?
ଆମେ ତ ମୁଁ ତ ଭାଇ ଖାଇଥିଲି ପିଠା ଆଉ ତରକାରୀ ଖାଇଥିଲି। ତାପରେ ସକାଳୁ ତାପରେ ଏବେ ଆଉ ପାସ୍ତା କରିଥିଲି, ମୁଁ ନିଜେ ପାସ୍ତା କରିଥିଲି‌। ଏ ପାସ୍ତା ଟିକେ କରିକି କରିକି ଖାଇକି ଆସିଲି ଆଉ। ଭଲ ଲାଗୁଥିଲା। ଭାଇ ତମେ କେତେବେଳେ ଆସୁନ ଭାଇ ଆମ ଘର ଆଡେ ବୋହୁତ୍ ଦିନ ହେଲା ଆସିନ।
ହଁ ଯିବି ଏଇ ତ ରଜ ଆସିଲା ଯିବି ଆଉ।
ଟିକେ ବୁଲାବୁଲି କରିବା ନା କଣ। ହଁ ସାଙ୍ଗମାନେ ସବୁ ବୁଲାବୁଲି ଯିବା ଆଉ ରଜରେ ହିଁ ଯିବା ଆମେ ବୁଲି? ହଁ।
ହଁ ରଜରେ ତେବେ ବୁଲାବୁଲି କରିବା। ଆଉ ରଜ ପାଇଁ ତମେ କଣ ଦୋଳି ଫୋଳି ପଡ଼ିଲାଣି?
ରଜ ପାଇଁ ଭାଇ ଦୋଳି ଫୋଳି କଣ କି ଏଇ ଜଷ୍ଟ୍ ଚକିରି ଦୋଳି ପାଇଁ ଏବେ ଜଷ୍ଟ୍ କାଠ ଫାଠ ହଣା ହଉଛି ଆହୁରି ପନ୍ଦର ଦିନ ପାଖାପାଖି ଅଛି ନା। ପନ୍ଦର ଦିନ ତ ନାଇଁ ଅଛି ଆଉ ଆଠ ଦିନ ପାଖାପାଖି ଆଉ।
ହଁ ଆଠ ଦିନ ଠିକ ଆଠ ଦିନ ରହିଲ ଆ ଛଅ ହେଲା ଆଠ ଦ ଚଉଦ ତାରିଖ ଆରେ ଆଉ।
ହଁ ଆଠ ଦିନ ଅଛି। ଆଉ କାଠା ସବୁ ଯୋଉ କାଠ ମିସ୍ତ୍ରୀ ମାନେ ଅଛନ୍ତି ସେ ଚାକ୍ରି ଦୋଳି କରିବା ପାଇଁ ସିଏ କାଠ ଫାଟ ସବୁ କଣା କରୁଛନ୍ତି ଇଏ କରୁଛନ୍ତି।
ଆଛା।
ଆଉ ଚାଲିଛି କାମ ଆଉ ହେଇଯିବ ଆଉ ଯୋ ଦଜ
ଆଚ୍ଛା।
ହେଲା ବେଳକୁ ଆମ ତମର ଦୋଳି ପଡିଯିବ ଆସିବ ଭାଇ ତମେ ନିହାତି ଦେଖ
ହଁ ଠିକ୍ ହଁ ନିଶ୍ଚିନ୍ତ ନିଶ୍ଚିନ୍ତ।
ଆଇପିଏଲ ତ ଭାଇ ଏଇଥର
ହଁ ଆଇ ପି ଏଲ୍ ମୁଁ ଏତେ ଦେଖେନି କିନ୍ତୁ ଦେଖେ ମଝିରେ ମଝିରେ।
ଆମର ରୟାଲ ବାଙ୍ଗାଲୋର୍।
ହଁ ଏବେ ଏବେ ତ ଆସୀବି ଏଥର ତ ଫାଇନାଲ୍ ନେଲା ହଁ।
ହଁ ତମର ତ ଥିଲା ନାଇଁ ତମ ଦେଖୁନଥିଲ ଏ ବ ସୋସିଆଲ ମିଡିଆ ନଥିଲ।
ନାଁ ମୁଁ ଏତେ ଖେଳ ଦେଖେନି ମୁଁ ଦେଖେ ଖାଲି ଏମିତି ମଝିରେ କି ଜିତିଲା କି ହାରିଲା। ହଁ ଆର ବର୍ଷ ବି ସେୟା ଥିଲା ସେ ମୁଁ ଦେଖିନଥିଲି ଖେଳ ହଁ। ଆଉ ଆମର ଏଥେ ତ ରଜ ଆସିଲା ସାଙ୍ଗ ହେଇକି ବୁଲିବା ହୁଁ। ଆମର ଅବାଟେ ଦୋଳି ଫୋଳି ପକା ସବୁ ଚାଲିଲାଣି ଆମ ତ ବା ଟାଣି ରଖିଦେଇଚୁ ହୁଁ ବୋଇ ରେଲେ ଆମ ଆଉ ଆମର ତ ବି ଏପଟେ ହବ ଆଉ ବାଉଁସ ମସ କାଟି ରଖି ଦେଇଛୁ ଆମର ଟିକେ ଅଳ୍ପ ପିଲା ଆସନ୍ତି ଏ ସବ ଦୋଳି ପଡ଼ିବନି। ଖାଲି ପଟା ଦୋଳି ଦୌଡ଼ି ଦୌଳି ପକେଇବକୁ ଛୁଆ ଖେଳିବା ପାଇଁ ଆଉ।
ଆଉ।
ଆଉ କଣ ଏଇ ତ ଗାଁ ରେ ଅଛୁ ଏବେ ଆଉ ଏବେ ଟିକେ ଥଣ୍ଡା ଲାଗୁଚି କାହିଁକି ନାଁ ବର୍ଷା ହେଇଛି ନାଁ। ତିନଚାର ଦିନ ହେଲାଣି ଭଲ ପାଗ ଦଉଚି ଏବେ ଏଇ ଯୋଉ ଖରା ଦିନକୁ ଟିକେ ବର୍ଷା ହେଲାଠୁ ଟିକେ ଭଲ ଲାଗୁଚି ଘର ହେଇଯାଉଚି ଆଗରୁ ଯୋଉ ଗରମ ହୁଏ ଭାଇ କୁହ ନାଁ ମାସେ
ଦି ଆଉ।
ତଳେ ଯେଉଁ ଗରମ ହେଉଥିଲା ଭାଇ ଘରୁ ବାହାରି ହେଉନଥିଲା ଏବେ ତ ଟିକେ ଭଲ ଲାଗିଲାଣି।
ଆଉ କଣ କରୁଥିଲୁ ଏବେ?
ହୁଁ।
ହଁ। ଓ। ଆଉ ମାଇକ ଖାଇକି
ହଁ ମାଇକି ତ ଆସିବା ଆମର ଦିଏ କଲ୍ ଦିଆସରିଚି। ମାଇକି ଭାଇକି ଆସିବ ଛୋଟ ଛୋଟ ବକ୍ସ ଦିଟା ଆସିବ। ଆମର ବଜା ଯିବ ଆଉ ଏଥେ ତ ଏତେ ମାଇକ ଅଣା ଯିବନି କାହିଁକି ନାଁ ପିଲା କମ୍ ଅଛନ୍ତି ତାପରେ ପଇସା ଟିକେ ସର୍ଟ ଅଛି ବଜେଟରେ ଖାଲି ହାଲକା ଦୋଳି ପକେଇକି ଏ ଛୁଆ ଖେଳିବା ପାଇଁ ମାଇକି ବାଜିବ ତିନି ଦିନ ପର୍ଯ୍ୟନ୍ତ ଆଉ ଏମତି ଯାହା ଘରେ ହବ ପିଠା ପଣା ସବୁ ଖାଇବେ ବଦଂହୁ ବାନ୍ଧବ ଆସିବେ ବୁ
ହଁ ଛୁଆମା
ହଁ ସେ ଟିକେ ଖୁସି ହେବେ ଏଇ ଭଳିଆ।
ହଁ ଟିକେ ଥଣ୍ଡା ଲାଗୁଚି ଆଉ।
ହଁ ଏବେଟ ଥଣ୍ଡା ଲାଗୁଛି ଦୀ ହଁ ଭଲଥଣ୍ଡା ହଉଚି ବର୍ଷା ହେଇଯାଉଚି।
ତାପରେ ଗରମ କନ୍ ପାଇଁ ହଉଚି କିଲୋ ଏଇ ସବୁ ଇଣ୍ଡି ମାନେ ସବୁ ଆମରୀରେ ଅଧିକ ବଢୁନ ଇ ଗୁଡା ଆମର
ସେଇତି ପାଇଁ ଅ
ଯୋଉପା କାରାନ ଆର ସବୁ ବଢଡି ଯଛି ଆମ ଯାଜପୁରରେ ବହୁତ୍ କାରଖାନା ଅଛି କହିବକାର ନାଁ।
ହଁ। ଏଇ ଯାଜୁ ଆମେ ବି ଯାଜୁ ରହୁଚନ୍ତି ନାଁ ଭାଇ ସେଥିପାଇଁ ଅଧିକ ତ ଜାଣିଥିବ କେତେ ପ୍ଲାଣ୍ଟ କୋଉର ଚାଲିଚି ସବୁ ଗରମ ହଉଚି। ସେଇଠୁ ସବୁ ତାପରେ ବାହାରେ ଯୋଉ କଳା ଯୋଉ ପାଣି ପୁରା ନଈରେ ମିଶି ଯାଉଛି ସେ ଆହୁରି ନଈ ଦଉଛି।
ଓ ହୋ ହାଁ। ହ୍ୟାଲୋ ଏମିତି ଗରମ କଣ ହଉଚି। ଗରମ କଣ ପାଇଁ କହିଲ ହଉଚି ହଁ ଏଇ ଯୋଉଁ ଗଛ ଫଛ କାଟିଦଉଚ ହଉ କେବଳ ଆଉ ଏଇ ଯୋଉ ଗଛ କାଟିବା ଦ୍ଵାରା ଆମର ହୁଁ ତମର । ଚୋରି ଚାଲିଛି ବାଇ ବି ଭ୍ର ଧଣ ହଉଛି ଆମର ଇସା ତ କାରଣ ବଢି ଚାଲିଛି। ହ୍ୟାଲୋ।
ହୁଁ ହଁ।
ଆଉ କଣ ହଉଥିଲ କହ?
ନା ଆଉ କଣ କହିବି ଏଇ ତ ହାଲଚାଲ ପଚାରୁଛି ଏମିତି ଆଉ କଣ କେମିତି ଗରମ
ହ୍ୟାଲୋ।